ହଲୋ।
ଖାଇସାରିଲେଣି?
ଖାଇ ସାରିଲିଣି ମାନେ ସକାଳ ସାତଟାରୁ ମୁଁ ଖାଇସାରିଲିଣି ଆଜି।
ହଁ।
ତୁ କଣ କରୁଚୁ?
ଏଇଠି ବୁଲୁଚି ବାହାରେ ଟିକେ ଆଉ।
କଣ ଖରା ହଉନି କି ତମ ଆଡେ?
ଟିକେ ମେଘୁଆ ପାଗ ଦେଇଚି ତ କିନ୍ତୁ ଗରମ ଯୋରିଆ ହଉଚି।
ଓ ହଁ ମେଘ ପାଗ ଦେଇଚି ବୋଲି ବୁଲୁଚୁ ଆଉ।
ହଁ।
ଓ ହୋ। ଭଲ ଆଉ ଆଉ। କଣ ଖାଇଚୁ ଆଜି?
ଭାତକୁ ଚିକେନ ଖାଇଛି।
ଆଜି ଶନିବାରଟା ଆଇିଷ ଖାଇଛୁ କିରେ
ମୁଁ ଅପବିତ୍ର ମଣିଷଟା
ମୁଁ ସେଇୟା ଭାବୁଛିି ଥିଲ ଅପବିତ୍ର ମଣିଷ ଟା କିନ୍ତୁ ପବିତ୍ର କଥା କଥାବାର୍ତ୍ତା କରୁଛି। ଚି ଭଲ କଥା ଆଉ। ଆଉ ତମଆଡେ ଆଜି? କଣ ମାନେ ବର୍ଷା ହଉଛି? ଯେବେ ନା ଖାଲି ପାଗ କୋହଲା କରିଛି।
କୋହଳା କରିଛି ଆଉ ତିନିଟା ଚାରିଟା ହେଲା ଆସ ବର୍ଷ ପକେଇଦବ ଆଉ।
ହଁ ସେମିତି ତ ହଉଛି ଆଉ। ହଉଛି ସବୁବେଳେ ସେମିତି।
ତମ ଗୋଟେ କଣ ହେଇଛି
ଅଧାଧା ଖରା ଅଧାଧା ବର୍ଷା ଏମିତି ଚାଲିଛି।
ହୁଁ।
ହୁଁ। ଆ ଭଲ ତମ ଆଡେଇ ଯୋଉ କଣ ଗୋଟେ କହୁଥିଲି କହନି ଏବେ କିଛି ଗୋଟେ ପର୍ବ ର୍ବାଣୀ ହଉଥିଲା ପରା ନାଚ ଗୀତ ହଉଥିଲା ମୋ ବୋଉ କହୁଥିଲା।
ହଁ ଯୋଉ ଆମର ଶୂନ୍ୟକ୍ଷେତ୍ର ଯୋଉ ପିଲା ମାନ ଛୋଟ ପିଲାଙ୍କର ମାନେ ଫାଷ୍ଟ ଜନ୍ମଦିନ ଯୋଉ କହୁଛନ୍ତି ଆମର ଏ ଗୋଟେ ଶୂନ୍ୟକ୍ଷେତ୍ର କହୁଛନ୍ତି। ତ ତାଙ୍କର ଏ ମାନେ ଏଇଥିରେ ଭୋଜି ଅଗା ହୁଏ। ଆଉ ନାଚ ନାଚଗୀତ କରନ୍ତି ନାମ ସଂକୀର୍ତ୍ତନ ହୁଏ। ଏମିତି ହୁଏ ଆଉ।
ଆଚ୍ଛା ଆଚ୍ଛା ସେଇଗୁଟା ସବୁ କରୁଥିଲେ ମୁ ବୋଉ କହୁଥିଲା ମୁଁ ଫୋନ କରିଥିଲି ଯେଁ ତ କହିଲି କଣ କରୁଛୁ କହିଲେ ଆସିଛି ଭୋଜି ଖାଇ ଗାଁ ରେ ନାଚ ଗୀତ ହଉଛି ମୁଁ କହିଲି କଣ ହେଇଛି କଣ ନାହିଁ ମୁଁ ଆଉ ପଚାରନି ଟାଇମ ନଥିଲା ତ। ଆଉ ତମପଟେ ସବୁ କଣ ପର୍ବପର୍ବାଣି ନାଚ ଗୀତ ହଉଛି ସବୁ।
ଆମ ନାଚ ଗୀତ ବୋଲେ ଆ ଆମର କାଳିଦହନ ରାମ ଧନ୍ମ ଏମିତି ସବୁ ନାଚ ଗୀତ ହୁଏ। ଆଉ ଅ ପର୍ବରୁ ଆଣ ବଲେ ଏ ଯୋଉ ଦଣ୍ଡନାଚ ହଉଛି କି ଦଣ୍ଡନାଚ ତାପରେ ମକର ସଂ ସଂକ୍ରାନ୍ତି ତାପରେ ରହିଲା ଏମିତି ସବୁ ନାଚ ପର୍ବପର୍ବାଣୀ ମାନେ ସବୁ ପାଳନ ହୁଏ ଆଉ। କିନ୍ତୁ ବଡା ବେଶୀ ପର୍ବପର୍ବାଣି ହୁନି ଆଉ।
ଓହୋ ଛୋଟ ବାଲା ସବୁ ହୁଏ ଆଉ।
ହଁ। ମାନେ ବଡ ଧରଣ କିଛି ହୁଏନି।
ଆଛା ଆଛା। ଭଲ କଥା ହଉ।
ଆଉ ବଡ ବଲେ ହୁଏ ବୋଲି କଣ କହିଲ ଆମର ଯୋଉ ପୁରାତନ ଛାତ୍ର ସଂଂସଦ ବୋଲି ଆମର ସ୍କୁଲ ଗୋଟେ ଅଛି ତ ବେଳେ ବେଳେ ବଡ ମାନେ ଫଙ୍କସନ ମାନେ ହୁଏ। ଦେଖ
ଓହୋ। ଭଲ କଥା ହଉ।
ହୁଁ ସବୁ ସବୁ ସବୁ ପା ମାନେ ଯୋଉ ମାନଉ ଯାଇଛନ୍ତି ତାଙ୍କ ଆସିବେ ସୋନ କରେ ଆଉ
ହଁ ହଁ। ଆଁ ମୁ ଏଟେ ଶୁଣିଥିଲି ମତେ ଥରେ ମେସେଜ ଆସିଥିଲା ଫୋନ ରେ ଫୋନ ମେସେଜ ଆସିଥିଲା ଯେ ଶୁଣିଥିଲି ଏଇଟା ଭଲ ଅଛି ମାନେ ଲୋକ ବହୁତ ଦିନ ସବୁ ଭୁଲି ଯାଉଛନ୍ତି।
ପୂର୍ଣ ସ୍ମୃତି
ହଁ ପୁରୁଣା ସ୍ମୃତି ସବୁ ଆଉ। ହୁଁ ହୁଁ।
ଭୋଜିବା ଦରକାର ହୁଏ ଫଙ୍କସନ ହୁଏ ନାଚ ଗୀତ ଦରକାର।
ହୁଁ ହଁ ହଁ ହଁ। ଭଲ କଥା। ଆଉ ହଉଛି। ତ ଗାଁରେ ଆମର ଫାଷ୍ଟଫୁଡ ଖୋଲିଲା ନା ନାଇଁ
ହଁ ଫାଷ୍ଟ ଫୁଡ ଗୋଟେ ଖୋଲିଛି ନୂଆ ସରେ ଗୋଟେ ଖୋଲିଛି ମାଟିଆ ଗୁଡିଆ କରୁଛି।
ଓହୋ ମାଟିଆ ଗୁଡିଆ ତ ନା କଣ କଣ କରୁଛି ସବୁ
ଏ ଚାଉମିନ ଅଟା ଚବ ଆଉ ଚିକେନ୍ ଚାପ ବ୍ରେଡ ଦବ ଏମିତି ପଡୁଚି ଆଉ।
କେମତି କଣ କରୁଚି ମାନେ ଖାଇବା କେମତି କଣ ଭଲ କରୁଚି?
ହଁ ଭଲ କରୁଚି ଲୋକ ବି ଆସୁଚନ୍ତି। କ ଚାଗଟା ବଟୁରୁ ଲୋକ ଆସୁଚନ୍ତି। ଢେର ଲୋକ ଆସୁଚନ୍ତି ଖାଇବାକୁ। ସନ୍ଧ୍ୟାବେଳେ ସନ୍ଧ୍ୟା ହେଲେ ପ୍ରବଳ ଗହଳି ହଉଚନ୍ତି ଏପଟେ।
ଓହୋ କେତେ ଚାହାଲେ ବି ତାର ବିକ୍ରି ହଉଥିବ ଦିନକୁ?
ଦିନକୁ ଫାଷ୍ଟ ଫୁ ମିନିମ ଟା ତାର ତିନି ଚାରି ହଜାର ତ ହେଇଯାଉଥିବ। କାହିଁକିନା ରୋଲ ଗୋଟା ଷାଠିଏ ଟଙ୍କା ଚାଉମିନ ଗୋଟାକ ଷାଠିଏ ଟଙ୍କା ଏମିତି ହେଲେ ଆସିକି ଉଁ ତ ପଇସା ହେଇଯାଉଥିବ।
ଓହୋ। ସେ ଜିନିଷ ବି କିଣୁ ନଥିବ। ଜିନିଷ କିଣୁଥିବ ପରିଶ୍ରମ କରୁଥିବ ଗରିବ ପିଲା ଟା ଆଉ। ଭଲ ଭଲ ଇନକମ ହେଲେ ଟିକେ ଟିକେ ଭଲ ପଇସା ପତର ଟିକେ ରୋଜଗାର କରୁ। ତାଙ୍କ ଘରେ ଆଉ କିଏ ରହୁ ଉଁ
ସକାଳୁ ଜଳଖିଆ ବି କରୁଚି।
ସକାଳୁ ଜଳଖିଆ କୋଉଠି କରୁଚି?
ସେଇଠି ନୁଆସାହିରେ।
ଓହୋ ସେ ନୁଆସାହିରେ ରହୁଚି କି?
ନାଇଁ ନୁଆସାହିରେ ଘର ଭଡା ନେଇଚି ମାନେ ଯଉ କ୍ୟାଭିନ୍ ଆମର ଯଉ କହୁଚନ୍ତି ଯୋଉ ପଟାରେ ତିଆରି ହେଇଥିବ। ଯଉ ପାନ ପାନ ପ ପୁଡିଆ ଦୋକାନ ଦେଖିଚ କେମିତି? ସେମିତି ଆ ଦୋକାନ ଟେ ଦେଇଚି ସେମିତି ଆ ଦୋକାନ ଟେ ଦେଇଚି ଉଁ।
ତି ବୋଧେ ଆଉ।
ହୁଁ ଭଲ କରୁଚି।
ହୁଁ ହୁଁ ଏଇ ଆଗରୁ ଯେମିତି କରୁଥିଲା ଆଳୁଚପ, ବରା ତରକାରୀ ଯେମତି ଆଗରୁ କରୁଥିଲା ଏବେ ବି ସେମିତି କରୁଚି?
ହଁ ହଁ ଏମିତି ଟେଷ୍ଟ ରହୁଚି। ତାଠୁ ଟିକେ ଭଲ କରୁଚି ଭଲ ଭଲ ଚାହା ରେତି
ଓହୋ ସକାଳୁ କେତେବେଳେ ଯାଏ ରହୁଚି?
ସକାଳୁ ଦଶଟା ଏଗାରଟା ଯାଇ ଖୋଲୁଚି। ସାଢେ ସାତଟା ଆରମ୍ଭ କରୁଛି ଏଗାରଟା ଯାଇଏ ରହୁଚି ଆଉ।
ଓ ହୋ। ମୁଁ ହ ଚି ଗାଁ କୁ ଗଲେ ମୋ ପାଇଁ ଟିକେ ଆଣିଦବୁ କେତେବେଳେ ଖାଇବା ତ ଦେଖିବା।
ହୁଁ।
ହୁଁ। ଏବେ ତ ଯାଇନି ଗଲେ ଦେଖିବା ଆଉ। ଯିବି ବୋଲି ବାହାରିଚି ଆଉ। ପଚିଶି ଆଡକୁ ଆଉ
ଏ ଭୁବନେଶ୍ୱରେ ଅଛ?
ହଁ ଭୁବନେଶ୍ୱରରେ ଅଛି ଏବେ।
ଆଉ ରଜରେ କଣ ମାନେ ଯଉଁ ଆମର ପେଣ୍ଟ ସାର୍ଟ କେମିତି କଣ ଶସ୍ତାରେ ମିଳୁଥିଲା ନା ନାଇଁ?
ରଜ ପାଇଁକା ଥିଲା ଯେ ମୁଁ ଆଉ ଦେଖିନି ହଉଛି କହୁଥିଲ ଅଛି ବହୁତ ଜାଗାରେ ଅଛି ମୁଁ ଗୋଟେ ଜାଗାକୁ ଖାଲି ଯାଇଥିଲି କିଣିବା ପାଇଁ ମତେ ଲାଗିଲାଗି ବହୁତ ପଇସା ଅଛି ତାପରେ ସାର୍ଟ ପ୍ୟାଣ୍ଟ କିଣିକି ଖାଲି ପଇସା ଅଧିକ ଖର୍ଚ୍ଚ କରିବା କଥା। ମୁଁ ଟିକେ ଭାବି ଦେଲି ବେଶି ତ ଆଉ ସେଥିପାଇଁ କିଛି କିଣା କିିଣି କରିଲନି ଆଉ ଯୋଉ ନୁଆ କରିଥିଲୁ?
ନାହିଁ ରଜକୁ ନୂଆ ଡ୍ରେସ ଗାଁ ଗହଳିରେ ନୂଆ ଡ୍ରେସ କଣ
ହଁ ତାପରେ ବି ସେ ଠିକ କଥା ଗାଁ ରେ ତେଇସ ସବୁ ମାନେ କିଛି ହୁଏନି ସହରରେ ଟିକେ ସବୁ ଜିନିଷ ଧର ଖାଲି ଇଏ ଗୋଟେ ଗାଁରେ ଯୋଉ ଗାଁରେ ଜା ହେଲିବି ଶାନ୍ତି ସେ ପାଣି ପବନ ସବୁ ଧାନ ହବା ସବୁ ବୁଣା ହେଲାଣି
ହଁ ଆମର ତଳି ବୁଣିଚୁ ଏଥରକ ତଳି ତଳିବୁଣା ଚାଲିଛି ଏପଟେ ଧାନ ବି ଲୋକ ବୁଣି ସାରିଲାଣି ଲୋକ
ହଁ ଲୋକ ସବୁ ଦିଆଡିଆ କରୁଛନ୍ତି ନା ଗୋଟେ ତଳି ଲଗେଇକିନା କରୁଛନ୍ତି ଆଉ ଗୋଟେ ବୁଣା ମାନେ ରୁଆ ଧାନ ଗୋଟେ ବୁଣା ଧାନ ଗୋଟେ କରୁ ଜମି ନା
ହଁ।
ତମର କୋଉଟା କରୁଛ?
ଆମର ତଳି ରୁଆ ଧାନ
ସେଇଥିରେ କିନ୍ତୁ ଭଲ ମାନେ ବେଶୀ ଇଏ କରିବା। ପେଇଁ ପଡିବନି ମାନେ ହଁ ଅଧିକ ଅମଳ ହବ ତାପରେ ପରେ ବାହୁଡା ଭିରୁଡା ଉମ୍ ଭିରୁଡା କହୁଛି।
ଅଜଃ ହଁ ଯୋଉ କଂକି
ବିହିଡିବା ବିହିଡିବା ହଁ ବିହିଡିବ ସେଗୁଡା ସବୁ ମାନେ ଆଉ କରିବା ପାଇଁ ପଡେନି
ହୁଁ। ମାନେ ଯୋଉ ତଳି ରହିଲେ ବି ଅଧିକ ମାନେ ଧାନ ବି ଆସିବ
ହଁ ତଳି ରହିଲେ ବି ଧାନ ଅଧିକ ଆସୁଥିବ ତ
ଯାହାର ଅଧିକ ବିଲ ଥିବ ସେ ତଳି ରହିଲେ ସେ ମାନେ ବାମ୍ଫ ନେଇଯିବ। ହୁଁ କେତେ ସେ ରହିବ କେତେ କେତେ ସେ ରହିବ ହେଲା କି
ନାଇଁ ମୁୂଲିଆ କରିବା ଯଦି ହବ ମୁୂଲିଆ କଲେ ହେଇଯିବ
ମୂଲିଆ କଲେ ପଇସା ଅଧିକ ଖର୍ଚ୍ଚ ହେଇଯିବ ମାଣେ କେ ଦି ହଜାର ଟଙ୍କା ନଉଛନ୍ତି ଯୋଉ ଗଞ୍ଜାମରୁ ଡ଼ସ କନ୍ତିମୂଲ୍ୟା
ଦି ହଜାର ଟଙ୍କାହାଃ ବାପାରେ ଏତେ ପଇସା କଣ
ତାଙ୍କେ ବିଲରେ ପଶିବେ ବାହାରିବେ ସାଙ୍ଗ ସାଙ୍ଗ ହୂଂ
ମାନେ ଏତେ ସ୍ପିଡ୍ ଲଗଉଛନ୍ତି
ଆଉ ସ୍ପିଡ୍ ଲଗେଇଛନ୍ତି ଆଉ।
ହଉ ସେଇଥିପାଇଁ ଟିକେ ପଇସା ଟା ମାନେ ଅଧିକ ଇଏ କରୁଛନ୍ତି।
ହଁ।
ଭଲ କଥା ଭଲ କଥା ନା ହଉଛି ଯଦି କାମ କରୁଛନ୍ତି ତ ପଇସା ନେଲେ କିଛି ଅସୁବିଧା ନାହିଁ। କାମ କରିକି ଯଦି ଦଉଛନ୍ତି ଆଉ ଯଦି କାମ ନ କରିକି ବା।
ଆଉ ନିଜ ଗାଁ ଲୋକମାନେ ଯୋଉ ହରିଜନ ଲୋକମାନେ ତାଙ୍କେ ବୁ ଲାଗୁଛନ୍ତି ତାଙ୍କେ ଠକି ଦଉଛନ୍ତି ପଇସା ଅଧିକ ମାନେ ପଇସା ନଉଛନ୍ତି। କିନ୍ତ କାମ କଲେ ଆସିକି ଠକି ଦଉଛ
ହଁ ସେଇଟା ବା ଅସୁବିଧା କାମ କଲା ବେଳକୁ ଠକିଲେ ଅସୁବିଧା। କାମ ଯଦି କରୁଥିବ ପୁରା କି କିଛି ଅସୁବିଧା ନାହିଁ ହଉଛି ଚାଲିବ ଠିକ ଠାକ ଯଦି କାମରେ ଠକିବ ବୋଲି ପଇସା ଦେଇକି ବାଧିବନି ଏ କେତେ ଟଙ୍କା ଟଙ୍କା ନଉଛନ୍ତି କାହିଁକିନା ପଇସା। ତ ମାଗେଣା ଆସୁନି ନା। କାମ କରିବେ ବୋଲି ପଇସା ଆସୁଛନ୍ତିି। ଯେ ଯେମିତି କାମ କରିବ ତାଙ୍କୁ ପଇସା ମିଳୁଛି। ଆମେ ବି କୋଉଠି କାମ କଲେ ଆମ ପଇସା ମିଳୁଚି।
ହଉ ଘୋରେ ପଇସା ଦଉଛନ୍ତି କାମ ବି ଦବ ନା।
ହଁ।
ହୁଁ।
ଆମ ଗାଁରେ ଯୋଉ ଲୋକ ନଉଛନ୍ତି ସେମାନେ କେତେ ଟଙ୍କା ନଉଛନ୍ତି କଣ।
ତାଙ୍କେ ମଜୁୁରୀ ସାର। ଦିନ ଉପରବେଳା ଯାଉଛନ୍ତି ସକରଓଳି ଯାଉଛନ୍ତି ଉପରବେଳା ନଉଛନ୍ତି ସକରବେଳା ସକାଳ ବେଳି ଯେ କରୁଛନ୍ତି। ସକାଳୁ ଉଠିଲେ ନଉସନ୍ତି। ତିନିଶହ ପଚାଶେ ଆଉ ଉ-ଉ-ଉପରବେଳା ଯାଉଛନ୍ତି ଯୋଉ ତାଙ୍କେ ନଉଛନ୍ତି। ଛି ଶହେ ପଚାଶ ଟଙ୍କ ଲେଖେ।
ଓହୋ ଉପରବେଳା ଶହେ ପଚାଶ ଟଙ୍କା।
ହଁ।
ଉପରବେଳା ଶହେ ପଚାଶ ଟଙ୍କା ହଉଚି କଣ ପାଇଁ ମାନେ ଉପରବେଳା କେତେ ଟାଇମ କାମ କରୁଚନ୍ତି?
ତିନିଟାରୁ ଯେ ପାଞ୍ଚଟା ଆସି ଆସିବେ ଭେରି।
ଆଉ ତିନିଟାରୁ ଚାରିଟା ଚାରି ଟାରୁ ପାଞ୍ଚଟା ଦି ଘଣ୍ଟା ନା?
ହୁଁ।
ଏ ଭାଇ ମୋ ଅଫିସରେ ଆଠ ଘଣ୍ଟା କାମ କଲେ ବି ଏତିକି ପଇସା ମିଳୁନି। ଲାଗୁଚି ମତେ ଏଥର ବିଲକୁ ଯିବା ପଡିବ ଆଉ।
ହଁ।
କଣ ତାଙ୍କ ଭଲ ତ ଅଛି ବାକି ପରିଶ୍ରମ ଟିକେ ଅଧିକ ଆଉ। ଖରା ଗରମ ସବୁ ଆଉ ତାଙ୍କ ପାଇଁ।
ତ ତଳି ରହିଲେ ମାନେ କଣ କହିଲ ପୁରୁଷ ଲୋକ ଅଧିକ ଯାଉନାହାନ୍ତି। ମାଇକିନା ଲୋକ ଅଧିକ ଯାଉନାହାନ୍ତି କାହିଁକିନା ମାଇକିନା ଅଧିକ ମାନେ ସ୍ପିଡ ଲଗେଇଦେବେ ଅଧିକ ବି ଲଗେଇଦେବେ।
ଆଉ ପୁରୁଷ ଗୁଡା କଣ କରଚନ୍ତି ବସିକି? ଖାଇ ପି କିି ଶୋଉଚନ୍ତି?
ତାଙ୍କ କାମ ଏରା ନୁହଁ ଭାଇ। ତାଙ୍କେ ସ୍ପିଡ କରିପାରିବେନି ଏଇ କାମଗୁଡା।
ହଁ ହଁ ହ ମୁଁ ଦେଖି ଚି। ସ୍ତ୍ରୀ ଲୋକ ଗୁଡା ଏ ସବୁ ବି କରନ୍ତି। ହଁ ଶୁଣି ଯଉ କହୁଥିଲି କି ମୋର ନାଁ ଗୋଟେ କଲ ଆସୁଚି ମୁଁ ତୋତେ ରଖୁଚି ତତେ ପରେ କରିବି। ହଁ ହଁ।